ହ୍ୟାଲୋ।
ଆଜ୍ଞା କୁହନ୍ତୁ? ଏଇ ଖାଉଥିଲି ଆପଣ ଆପଣ?
ହଁ ମୁଁ ଖାଇସାରିଛି।
କଣ ଖାଇଲ ଆଜି?
ଏ ଯୋଉଁ ଭାତ ତ ଡ଼ାଲି ଆଉ କଲରା ଆଳୁ ଭଜା। ଆଉ ଏ ଯୋଉଁ କଣତ ଛୁଇଁ ଆଳୁ ଭଜା ଆଉ ଦଳାଦଳି ଆଉ ଆପଣ?
ମୁଁ ଖାଇଛି ଆପଣଙ୍କର ବିପରୀତଟା।
ବିପରୀତ ମାନେ ତରକାରୀ?
ତରକାରୀ ଆଉ କାଙ୍କଣ ଆଳୁ ଭଜା ଆଉ ସାଲାଡ଼ ପାମ୍ପଡ଼।
ହୁଁ ସକାଳୁ କଣ ଖାଇଥିଲେ?
ସକାଳୁ ମୁଁ ଆଜି ଖାଇଥିଲି କଣ ଖାଇଥିଲେ ମୁଁ ରୁଟି ଖାଇଥିଲି ଆପଣ?
ମୁଁ ଆଉ ସକାଳୁ କିଛି ଖାଇନି ଲେଟ ରେ ଉଠିଲି ତ
ସକାଳ ଓହୋ ଲେଟ ରେ ଉଠିଲେ ବୋଲି ଲାଇନ୍ ପଳେଇଚି ତାହାଲେ
ନାଇଁ ନାଇଁ ଲାଇନ ହିଁ ସକାଳ ରାତିରେ ନଥିଲା ଯେ ଭଲସେ ନିଦ ହେଇନଥିଲା ମାନେ ଶୋଇ ନଥିଲି ଗରମରେ।
ଓହୋ ଏ ପର୍ଯ୍ୟନ୍ତ ଆସିନି?
ହଁ ଆସିଥିଲା ତାପରେ ପୁଣି ଡିମ ହେଇକି ପୁଣି କଟି ଯାଇଛି ଆଉ ଆସିବ ବୋଧେ ଫୁଲ ଟା ପୁରା ଆଉ। ଆପଣଙ୍କ ଘର କୋଉଁଠି? ଆଜ୍ଞା କଣ କହିଲେ?
ଆପଣଙ୍କର ସିଆଡେ?
ମୁଁ କହିଲି ଆପଣଙ୍କ ଘର କୋଉଁଠି କି?
ମୁଁ କହିଲି ଆପଣଙ୍କ ସିଆଡ଼େ ପ୍ରସିଦ୍ଧ ଜାଗା କଣ ଅଛି?
ଆମ ଆମ ଏଇଟା ଢେଙ୍କାନାଳ।
ନାଇଁ ନାଇଁ ମୁଁ କହିଲି ଆପଣଙ୍କର ପ୍ରସିଦ୍ଧ କଣ ଅଛି ସିଆଡେ ବୁଲାବୁଲି କରି
ଏ କପିଳାସ ସେପଟେ ଅଛି ଅଶୋକ ଝର। ଆଉ ବିରଜା ମନ୍ଦିର ଏତ ଏଇ ଆମ ପାଖ ଆ ଏପଟୁ ବି ହବ କପିଳାସ ବି ଯେମିତି ହବ ସେପଟୁ ବିରଜା ବି ହବ ।
ବିରଜା ମାନେ ଆପଣଙ୍କର ଘର ଯାଜପୁର?
ନାଇଁ ମୁଁ କହିଲି ପା ଆମର ଯାଜପୁରୁ କୁ ବା ଟ ଯେତିକି ଲାଗିବ ମାନେ କପିଳାସ ଢେଙ୍କାନାଳ ବି ବାଟ ସେତିକି ଲାଗିବ।
ଓହୋ ଆପଣଙ୍କର ଦି ପ୍ରକାର ରା
ହୁଁ ଭୁବନ ଜାଣିଥିବେ ତ ହଁ। ହୁଁ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ହଁ ସମସ୍ତେ ଭଲ ଅଛନ୍ତି।
କିଏ କିଏ ଅଛନ୍ତି ଘରେ ସମସ୍ତେ?
ମୋ ଜେଜୋମା, ବାପା, ମାମା ମୁଁ ସାନ ଭଉଣୀ ଆଉ ସାନ ଭାଇ।
ଆଛା ଆଉ ଆପଣଙ୍କର ସେଆଡେ କଣ ପ୍ରସିଦ୍ଧ ଖାଇବା?
ଖାଇବା ବରା
ବରା ପ୍ରସିଦ୍ଧ ନା।
ହଁ।
ଆଛା ଆମେ କେବେ ଯିବୁ ସିଆଡେ ଆପଣଙ୍କ ଆଡେ ବରା ଖାଇବାକୁ।
ହଁ ଆସ ଗଣେଶ ପୂଜା ଟାଇମ ରେ ଆସିବେ ଯିଏ ଭଲ ହୁଏ ଭୁବନେ ଗଣେଶ ପୂଜା ଟା।
କେମିତି କଣ ଆପଣଙ୍କର ପାଳନ ହୁଏ? କେମିତି କଣ ଆପଣଙ୍କର ଗଣେଶ ପୂଜା ପାଳନ ହୁଏ?
ହଁ ଭଲ ମାନେ ରହେ ଆଠ ନଅ ତିନି ଯେମିତି ଲକ୍ଷ୍ମୀ ପୂଜା ରହେ ଢେଙ୍କାନା ରେ। ସେମିତି ଆଠ ନଅ ଦିନ ରହିବ ମୀନା ବଜାରରେ ଏକା ପଡୁଛି। ବହୁ ଜାଗାରେ ହଉଛି ଆରଥରକ କହିଥିଲା ତ କେଦାରନାଥ ଆଉ ତୋ ବଡ ଭା ତାରେ ହେଇଥିଲା ରାମ ମନ୍ଦିର ବହେ ଲୋକ। ସେ ହଁ।
ଦୋକାନ ଫୋକାନ ବହୁତ ପଡୁଥିବ ନା?
ଆଜ୍ଞା।
ଆଉ କଣ ପୂଜା ହୁଏ ଆପଣଙ୍କର ସିଆଡେ?
ଆଜ୍ଞା ଆମର ହଁ ମାନେ ଘର ମାନେ ଆମ ଗାଁ ରେ ତ ଭଲ ହୁଏ ଲ ଯୋଉ ଯୋଉ ରଜ ଟା। ରଜ ମହତ୍ସମ ଆମ ଗାଁରେ ସବୁ ତକ ଝିଅ ଯୋଉମାନେ ବାହାହେଇକି ଯାଇଛନ୍ତି ସେମାନେ ବି ସବୁ ଆସନ୍ତି। ଆ ମାନେ ଯୋଉମାନେ ସବୁ ମାନେ ଆମ ଗାଁରେ ଯୋଉ ବହୁ ସମସ୍ତେ ଯାଆନ୍ତି ଝିଅ ମାନ ତ ସମସ୍ତେ ରୁହନ୍ତି ଆଉ।
ଏଥର କଣ ରଜ କେମିତି ଆପଣ ପାଳନ କଲେ?
ଏଇତ ଏଇ ଆମ ଆଡେ ତ ଲାଇନ ନଥିଲା ଫାଷ୍ଟ କଥା ଫାଷ୍ଟ ଦିନ ପୁରା ଦେହ ଫେହ ଖରାପ ହେଇଗଲା ସେଇ ଯୋଉ ଗରମ ରେ। ଆଉ ସେକେଣ୍ଡ ଦିନ ସେମିତି ଯାଇଥିଲୁ ଆମେ ଖାଲି ଯିବୁ ଗୋଟେ ସାଙ୍ଗ ମୁଁ ଆମ ଝିଅ ଏମିତି ଯିବୁ ଖାଲି ଫୋଟ ଉଠେଇ ଦେଇକି ପଳେଇ ଆସିବୁ। ମୁଁ ପୁରା ରୁହେନି ଏତେ ସମୟ। ଆମ ଏକ୍ଜାମ ଥିଲା ତ। ମୋ ସେମିଷ୍ଟର ଚାଲିଥିଲା ତ ସେଥିପାଇଁ ମୁଁ ଏତେ ଟାଇମ ରୁହେନି। ଆମେ ପଲେଇ ଆସୁ ଆଉ ଗୋଟେ ସାଙ୍ଗ ତାରବି ସେମିତି ଏକ୍ଜାାମ। ତ ସିଏ ବି ସେମିତି ଆମେ ବେଶୀ ସମୟ ରହୁନୁ ସେ ଘଣ୍ଟେ ଦି ଘଣ୍ଟା ରହୁ ହାର୍ଡଲି ତାପରେ ପଳେଇ ଆସୁ। ଆଉ ସବୁ ତଙ୍କ ଝିଅ ରହିବେ। ଆଜ୍ଞା ହଁ ଦୋଳି ହଁ ସେଇ ଦୋଳି ଟିକେ ଖେଳିକି ଖାଇକି ପଳେଇ ଆସୁ ଆଉ ବୁଲିକି ଫଟୋ ଉଠେଇକି ଆଉ।
ଆଛା ଖାଇକି ମାନେ କଣ ରୋଷେଇ ହୋଇଥାଏ କି ଆପଣଙ୍କର?
ହଁ ରୋଷେଇ ହୁଏ।
ଏଥରକ କଣ କଣ ଆଇଟମ ହେଇଥିଲା?
ଆଇଟମ ମୁଁ ଫାଷ୍ଟ ଦିନ ଆମେ ଖାଇନୁ ସେକେଣ୍ଡ ଦିନ ଖାଇଛି ହେଇଥିଲା ଭାତ, ଡାଲମା ଆଉ ଖଟା ହେଇଥିଲା ଆଉ କଣ ଟା ପୋଟଳ କୁର୍ମା ଆଉ ପାମ୍ପଡ଼। ଲାଷ୍ଟ ଦିନ ହେଇଥିଲା ଭାତ, ଡାଲି, ଭାତ, ଡାଲମା ଯୋଉ କଣଏଟା ଖଟା, ପାମ୍ପଡ, ପାସ୍ ଆଉ ଗୋଟେ ଏମିତି କଣ ଗୋଟେ ଆଇଟମ୍ କରିଥିଲେ ଜାଣିନି ମିକ୍ସଭେଜଟାଇପ୍ ର ଆଉ କିନ୍ତୁ ଛାଣିକି ଆଉ।
ଆଉ ପିଠା ଫିଠା କଣ ଖାଇଥିଲେ ଆପଣ?
ପିଠାପଣା ହଁ ହେଇଥିଲା ପୋଡ଼ପିଠା ହେଇଥିଲା କାକେରା ହେଇଥିଲା ଆଉ ଏତିକି ତ ଆଉ ଅଜା ଘରୁ ମାନେ ମାଇ ପଠେଇଥିଲେ ଯୋଉ ବି ଆଉ ଥରେ ପୋଡପିଠା, ଫାଷ୍ଟ ଦିନ କରିଥିଲି ଯେ ଆଜ୍ଞା।
ଆପଣଙ୍କୁ କୋଉ ପିଠା ଆସେ?
ମତେ ହଁ ସେଇ କାକେରା ଆସେ। ପୋଡ କରି ଥିଲି। ମାନେ ଏକୁଟିଆ କରିପାରେ ନା ମାମା ମିଶନ୍ତି ଆଉ।
ପୋଡ଼ଟା କେମିତି କରନ୍ତି?
କେନ୍ତି କରନ୍ତି? ସେଇ ଯୋଉଁ କଣ ହେଟା ଆଣ ସେମାନେ ଯେମତି ଆଣ ଫାଣ ଆଣିକି ଇଏ କରି । ସେଥିରେ ଗୁଡ଼ ଘୋଳେଇକି ତାପରେ ସେଥିରେ ଏ ଯୋଉ ଗୁଜୁରାତି ଆଉ ସେଟା ମାନେ ସେଟାକୁ ଛେଚିକି ପକେଇକି ସେଇଟା ଗୋଟେ ମାନେ କରିବ ସେଟାକୁ କଣ କହନ୍ତି ଗୋଳେଇକି ର ରଖିବ ଟିକେ ସମୟ। ତାପରେ କାଜୁ ତାପରେ ଡ୍ରାଏ ଫ୍ରୁଟ୍ ଦେଇକି ତା ଉପରେ ବି ତାକୁ ଆଉ କୋଉଥିରେ ତାକୁ ପକେଇବେ କହିଲେ ଆପଣ ଯଦି କଡେଇରେ କରିବେ କରିବେ ନହେଲେ ତାପାଇଁ ବି ଗୋଟେ । ଆସୁଛି ଜାଗା ପୋଡ ପାଇଁ ତିଆରି ପାଇଁ। କି ଆପଣ ଯଦି ଚୁଲିରେ ପୋଡିବେ ତାହେଲେ ହୁଁ ସେଟାକୁ ହେଇ ଯୋଉ କଦଳୀ ପତ୍ର ସାହାଯ୍ୟରେ ମାନେ ତା ଇଏଟା ଯେମତି ଗୋଳାଟା ଯେମତି ଠିକ୍ ହବ। ସେମତି କରିବ। ଆପଣ ଯଦି ଚିନି ତ ପକାନ୍ତିନି ଯଦି ଗୁଡ ପକାନ୍ତି ନା ଆପଣଙ୍କ ଆଡେ ଅଲଗା। ଆପଣଙ୍କ ଘର କୋଉଠି? ହୁଁ
ଆମର ହୁଏ କି ଆମର ଚାଉଳକୁ ଫାଷ୍ଟ ଟିକେ ଭିଜେଇକିନା ତାକୁ ଟିକେ ଫ୍ୟାନ୍ ରେ ଶୁଖେଇଦେବେ। ଛାଣିକି। ତାପରେ ତାକୁ ଗ୍ରାଇଣ୍ଡିଂ କରିଦେବେ। ଗ୍ରାଇଣ୍ଡିଂ କରିକି ଚଲା ଥିବ ଚଲେଇଦେବେ। ପୁରା ମେନ୍ ମେନ୍ ଚଲେଇକିନା ତାପରେ ଗୋଟେ ହାଣ୍ଡିରେ ଗୋଟେ ହାଣ୍ଡି ରେ ପାଣି ଦେବେ ତାପରେ ଗୁଜୁରାତି ପକେଇବେ ଆଉ ଗୁଡ ଦେବେ ତେଜପତ୍ର ତାପରେ ନଡିଆ ସବୁ ପିସ୍ ପିସ୍ କରି କାଟିଦେବେ ନଡିଆ ପକେଇବେ। ତାପରେ ସେଆ ଯୋଉ ଟିକେ ଫୁଟିଲା ପରେ ଯୋଉ ଗୁଣ୍ଡ ଟା ରଖିଥିବେ ପକେଇକି ସେଇଟାକୁ ଜନ୍ତା ହବ ସେ ଆଣ ଟା। ଜନ୍ତା ହେଇସାରିଲା ପରେ ତାକୁ କଣ କରିବେ ଆପଣ ଗୋଟେ ପ୍ଲା ଗୋଟେ କଡେଇରେ କଡେଇ ସାହାଯ୍ୟରେ କରିପାରିବ। ନହେଲେ ଗୋଟେ ପଲମ ଭଳିଆ ଥିବ ସେଇଟା ବି ଆପଣ ଚୂଲି ରେ କରିପାରିବେ। ସେଇଟା ଦେଇକି ତା ଉପରେ କଦଳୀ ପତ୍ର ଥୋଇକି ସେ ଆଣଟାକୁ ପ ଦେଇକିନା ତାପରେ ନଡିଆ ପୁର ଯଦି କରିଥିବେ ଆପଣ ନଡିଆ ପୁର ଛେନା ପୁର ମିଶେଇକି ଯଦି କରିଥିବେ ଆଁ ତା ଦେହରେ ଦେଇକି ଆପଣ ଥାକ ଥାକ କରି କରିପାରିବେ। ନହେଲେ ଯଦି ତା ଥିରେ ଦେଇଥିବେ ତାହେଲେ ସେମିତି ବି ଏମତି ଟେଷ୍ଟ ଲାଗେ କଣ ପିସ୍ ପିସ୍ କରି କାଟିଲେ ସେ ଯୋଉ ପୁର ଗୁରା ଟିକେ ଭଲ୍ ଦେଖାଯାଏ। ତା ଉପରେ ପୁର ଦେବେ, ପୁଣି ଆଉଥରେ ଆଣ ଦେଇକିନା ପୁଣି କଦଳୀ ପତ୍ର ଦେଇକିନା ସେଟାକୁ ତା ଉପରେ ସବୁ ଘଷି ଯୋଉ ନିଆଁ ନାଇଁକି ସେଇ ପାଉଁଶ ଦେଇ ନା ତାପରେ ସେଟା ଧର ରାତିରେ ଧର ହେଲା ସେଟା ଯାଇକି ସକାଳକୁ ସେଟା ଚୁଲିରେ ବସିଥିବ ସେମିତି ସଖାଳକୁ ସେଟା କଢାହବ। ନହେଲେ ରାତିରେ ଆପଣ କାଢିଦେବେ। ସେଟା ସକାଳକୁ ପତ୍ର ଗୁରାକୁ ବାହାର କରିକି କାଟିକିନା ଆପଣ ଖାଇବେ ଆଉ।
ଆମ ଆଡେ ଏମିତି ହୁଏ।
ହଁ ଯାଇଁଲି। ଆଉ ଆପଣଙ୍କ ଆପଣ ମ୍ୟାରେଡ୍?
ଆଜ୍ଞା।
ହଁ ଆପଣ ଆପଣଙ୍କ ମାନେ ଆପଣଙ୍କ ପିଲା ଛୁଆ ନାହିଁ? ନିଉ ମାରେଡ୍ ଗୋଟେ ଝିଅ।
ଆଜ୍ଞା।
ଓହୋ କଣ ମାନେ କଣ୍ ପଢୁଛି ନା ଛୁଆ ଟା? ମୁଁ ବି ଡି କରୁଚି।
ଆଚ୍ଛା। କଣ ଆପଣଙ୍କର ହ ସାଇନ୍ସ୍ ନା ଆର୍ଟସ୍ ଥିଲା?
ନାଇଁ ସାଇନ୍ସ।
ସାଇନ୍ସ ଥିଲା ନା ବି ଡି କୋଉଠି କରୁଚନ୍ତି ଆପଣ?
ଆନ୍ଧ୍ର ବି ଡି କରୁଚନ୍ତି କୋଉଟା ଆଚାର୍ଯ୍ୟ ନାଗାର୍ଜୁନ ନା ଆନ୍ଧ୍ରକେଶ୍ୱରୀ?
ହଁ ଆଚାର୍ଯ୍ୟ ନାଗାର୍ଜୁନ।
ଆଚାର୍ଯ୍ୟ ନାଗାର୍ଜୁନ କରୁଚନ୍ତି?
ଆଜ୍ଞା।
ଭଲ କଥା ଏ ପା ଏଇଟା କୋଉ ଇୟର ଆପଣଙ୍କର ଫାଷ୍ଟ୍ ଇୟର ନା ସେଖେଣ୍ଡ୍ ଇୟର?
ମୋର ସେଖେଣ୍ଡ ସେମିଷ୍ଟାର୍ ସଇଲା ଏବେ। ଏବେ ସେଖେଣ୍ଡ ଇୟର୍ ହେଲି ଆଉ।
ଓ ଟି ଡି ୟୂ ଏସ ଡି ଟି ଦେଇ ସାରିଲେଣି?
ନା ନା ଏଇଟା ମୁଁ ଦେଇପାରିବିନି। ଏଥରକ ଯୋଉଟା ପଡିବ ସେଇଟା ଦେଇପାରିବି।
ଆଛା
ଏଥରକ ଯୋଉଟା ହବ ସେଖେଣ୍ଡିୟରେ ଏବେ ମୁଁ ଯୋଉଟା ପକେଇବି ସେଇଟା ହବ। ଓ ଟି ଡି ଓ ଏସ ଡି ଟି। ହବ।
ବୋନାଫେଡ ସାର୍ଟିଫିକେଟ୍ ଆଣି ସାରିଲେଣି?
କି ସାର୍ଟିଫିକେଟେ?
ଯୋଉଟା ଓ ଟି ଡି ଓ ଏସ ଡି ଟି। ପାଇଁ ବନାଫାଟ ସାର୍ଟିଫିକେଟ ଫଲ ଆପଣ ସେଇଠୁ ଆଣିବେ ଯୋଉଠି କରିଛନ୍ତି
ହଁ ଯେ ମୁଁ ପା ସେଖେଣ୍ଡ୍ ଇୟର ଏଟା ହେଲା ଏବେ ଯାହା ଆସିବ ସେଟା ପକେଇବି ତାପରେ ଯାହା ସାର୍ଟିଫିକେଟ ଆଣିବି।
ହୁଁ ହୁଁ।
ଏକ୍ଜାମ୍ ଦବା ପାଇଁ ଯାଉଚନ୍ତି ତାହେଲେ?
ହଁ ଏବେ ଯାଇଥିଲି ପା ଆସିଚି ଏଇଟା ଦେହ ଖରାପ ହେଇଯାଇଛି। ସିଏ ସିଏର। ଏ ସିି ଖାଲି ମୁଣ୍ଡରେ ବାଜି ବାଜି ଗଲା ନା ଯୋଉ ଯୋଉ ଗଲୁ ବସ୍ ରେ ଏ ସି ବସ୍ ରେ। ଶୋଇଲୁ ଯୋଉ ରାତିରେ ପୁରା ଜୋର ଏ ସି ହେଇଯାଇଛି ପୁଣି। ବସିରେ ତଣ୍ଟି ପଣ୍ଟି ଦରଜ ଆମେ ଯୋଉ ରହିଲୁ ଏ ସି ରୁମରେ ସବୁ ରହିଲୁ ବୁକ୍ ହେଇଥିଲା।
ଆଚ୍ଛା ହଉ ଆନ୍ଧ୍ର ଯୋଉ ଯାଆନ୍ତି ତାର ଅନୁଭୂତି ଆପଣ କଣ ଫିଲ୍ କରନ୍ତି?
ହଁ ଭଲ ସବୁଆଡୁ ଭଲ କିନ୍ତୁ ଅ ବେଶୀ ହଉଛି ତା ଯୋଉ ଯିବାଟା ବ ମାନେ ଚବିଶ ଘଣ୍ଟା ପୁରା ଲାଗୁଛି ନା। ପୁଣି ସେ ଆମକୁ ଆମ ଯେ ମ୍ୟାନେଜମେଣ୍ଟ ସେ ପୁଣି କରୁଛି ରଖି ରଖି ରଖି ରଖି ନଉଛି ଖାଇବା ପାଇଁ ଘଣ୍ଟେ। କୋଠି ଯିବ କିଏ ପାସ ପାସ୍ ସେଟା ବି ରଖୁଛି ସେଠେ ପାଞ୍ଚ ଛଅ ଛଅ ସାତ ଥର ରଖୁଛି ଯେତେଥର ଯିଏ କହିବ ସେତେଥର ରଖାହବ ଆହୁରି ପୁଣି ବ୍ରସ୍ ଫ୍ରସ ସେଟା ସେଠି ଦି ଘଣ୍ଟା ପୁଣି ଯେଉଁଠି ଆମେ ଜଳଖିଆ କରୁଛୁ ସେଟା ସେମିତି ଘଣ୍ଟେ ମାନେ ସବୁଠି ସେନ୍ତି ରହି ରହି ରହି ରହି ଏମିତି ଚବିଶ ଘଣ୍ଟ ଟା ସେତକୁ ତିରିଶ ଘଣ୍ଟା ହେଇଯାଉଛି ଏ ଯାହା ହେଲେଆମେ ଛବିଶ ସତେଇଶ ଘଣ୍ଟା ଯାହା ଲାଗୁଛି। ତ ଗୋଟେ ଦିନ ପୁରା ବସିବ ହଁ ଖରା ଟିକେ ସେଇଟା କଷ୍ଟ ନହେଲେ ଆଉ କିଛି ନାହି। ହଉ ଆଉ ମୁଁ ଆପଣଙ୍କୁ ପରେ କଲ କରିବି ଆଉ।